ହାଲୋ
ଶୁଭ ସନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା କୁହନ୍ତୁ?
ଅ କେମିତି ଅଛନ୍ତି?
ହଁ ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଠିକ ଠାକ୍ ସବୁ ଠିକ ଠାକ୍ ଅଛି ଆଜି ଯେହେତୁ ଶନିବାର ଥିଲା ଅଫ୍ ଥିଲା। ତ ଆଜି ଟିକେ କର୍ମକ୍ଷତ୍ରରୁ ଟିକେ ମତେ ସମୟ ମିଳିଥିଲା। ଅ ଯାହାକି ମୁଁ ବହୁତ ସଠିକ୍ ଭାବରେ ମୁଁ ତାକୁ ଉପଯୋଗ କରିଛି। ଯେମିତି କିି ସବୁ କାମ ମୋର ଯାହା ସବୁ ଥିଲା ସବୁ ଅଧୁରା ସବୁ ଯେତିକ ଥିଲା ମୁଁ ତାକୁ ସବୁ ସମ୍ପୂର୍ଣ୍ଣ କଲି ଏବଂ ଯୋଉଟା କି ଅପରାହ୍ନରେ ମତେ ପସନ୍ଦ ଲାଗେ କିି କ୍ରିକେଟ୍ ଖେଳିବା ପାଇଁ ତ ସେଇଟା ମୁଁ ଆଜି ଗାଁ ପଡିଆାରେ ଗାଁ ସାଙ୍ଗମାନଙ୍କ ସହିତ ପିଲାମାନଙ୍କ ସହିତ ଆଜି ଖେଳା ଖେଳି କରିି ଆଉ ବହୁତ ବି ମାନେ ଭଲ ଲାଗିଲା କି ଆଜି ଦିନଟି ବହୁତ ଭଲରେ କଟିଲା। ତମର କେମିତି ଦିନଟି କଟିଛି ଆଜି?
ନିଶ୍ଚିତ ଭାବରେ ବହୁତ ହି ଭଲରେ ବି ଆପଣଙ୍କ ଦିନ କଟିଛି ମୋର ମଧ୍ୟ ବହୁତ ଭଲରେ ଦିନ କଣ ହୁଏ କି ଯେହେତୁ ସବୁଦିନ କର୍ମ କ୍ଷେତ୍ରରେ ଯିବା ପାଇଁ ଗୋଟେ ଟେନସନ ଥାଏ ମାନେ ଗୋଟେ ଚିନ୍ତା ଥାଏ ଯେ ମତେ କାଲି ସକାଳ ହେଲେ ପୁଣି ଉଠିକି ଯିବାର ଅଛି ଆଜି ଦିନଟି ଆଉ କାଲି ଦିନଟି ବହୁତ ମତେ ଶାନ୍ତି ଲାଗେ ଆଉ ମୁଁ ସକାଳୁ ଟିକେ ଅଧିକ ସମୟ ଶୋଇ ପା ପାରେ ନହେଲେ ମୁଁ ଡେଲି ସକାଳୁ ଗୋଟେ ଟେନସନ୍ ଥାଏ ଗୋଟେ ଚିନ୍ତା ଥାଏ ଯେ ମତେ ଜଲ୍ଦି ଉଠିବାର ଅଛି ନିଜ କାମ ସାରିକି ଯିବାର ଅଛି ତ ଆଜି ମୁଁ କହିବାକୁ ଗଲେ ଟିକେ ଶାନ୍ତିରେ ଅଧିକ ସମୟ ଟିକେ ଶୋଇଛି ତ ସକାଳୁ ମୁଁ ପାଖାପାଖି ଉଠିଲି ଆଟ୍ଟା ନଅଟା ବେଳେ ମୁଁ ଉଠିଲି। ଆ ଉଠି ନିଜ କାମ ସାରି ନିତ୍ୟକର୍ମ ସାରି ସକାଳ ଜଳଖି ଖିଆ କରି ତାପରେ ଯେହେତୁ ଆଜି ଶନିବାର ଅଛି ସେମିତି ତ କିଛି କିଛି ଆମିଷର କିଛି ଯୋଜନା ନଥିଲା ତ ମାମାଲି ମୁଁ ଆଜି ଭାତ ଡାଲି ଘରୁ ଏକ୍ଚୁୁଲି ରେ ମୁଁ ଘର ବାହାରେ ରହୁଛି ଯେହେତୁ ତ ମମି ମତେ ଘରୁ ବଡି ବନେଇକି ପଠେଇଥିଲେ ଆଉ ଆଉ- ଗୋ- ସେପଟ ଓଡ଼ିଶାର ମିକ୍ସଚର ଆଚାର ଏସବୁ ପଠେଇଥିଲେ ଆଉ ମୁଁ ଆଜି ଭାତ ଅ ଡାଲି ଭଜା କରିଥିଲି। ଆଉ ତାପରେ ସେ ଯୋଉ ବଡି ଆଚାରକୁ ଲଗେଇ ଖାଇ ଦେଇେଇଥିଲି ଖାଇଲା ପରେ ଗୋଟେ ଛୋଟ ଚଳଚିତ୍ର ଗୋଟେ ଦେଖି ଥିଲି ଆଚୁଆଲି ମୋତେ ୱେବ୍ ସିରିଜି ଯୋଉଟା କହୁଛନ୍ତି ଆମର ସେଟା ଦେଖିବାକୁ ବହୁତ ପସନ୍ଦ ଲାଗ ଅଲରେଡି ମୁଁ ସେଇଟା ଦେଖୁଥିଲି ଅଧା ବାକି ଥିଲା ସେଇଟା ମଧ୍ୟ ଆଜି ଦେଖିଲି ଆଉ କିଛି ଅଲଗା କାମ ମଧ୍ୟ ସାରିଲି କିଛି ବାକି ଥିଲା। ଆଉ ତାପରେ ଏବେ ବାସ୍ ଟିକେ ବସିଛି ଆଉ ଆଜି ରାତିରେ ଟିକେ କଣ ରୋଷେଇ କରିବାର ମଧ୍ୟ ପ୍ଲନ୍ କରୁଛି ତ ଏମିତି ଭାବରେ ମୋର ଆଜି ଦିନଟି କଟିଛି ଆଉ। ଆପଣଙ୍କର କଣ କେମିତି କଟିଛି ଆଉ କଣ ପ୍ଲାନ୍ କରଛନ୍ତି ଆଗକୁ
ହ ବହୁତ ସୁନ୍ଦର ଭାବରେ ମାନେ ଦିନଟି କାଟିଛନ୍ତି ଆଉ ଯେମିତି କହିଲେ ଏଇ କାମ କ୍ଷେତ୍ରରୁ ତମକୁ ସମସ୍ତଙ୍କୁ ସମୟ ମିଳିନଥାଏ କେବଳ ଛୁଟି ଦିନ ହିଁ ସମୟ ମିଳିଥାଏ ବହୁତ ଭଲ କଥା। ଆ ଯେମିତି କହିଲେ କି ଓଡିଶା ବାହାରେ ରହିବା ଏବଂ ପଦାରେ ରହିକି ଇଏ କରିବା। ଆ ସେଇଟା ବହୁତୁ ବି ମାନେ କଷ୍ଟଦାୟକ ଯେହେତୁ ପରିବାର ଠାରୁ ଦୂରରେ ରହିବ ବହୁତ ସେଟା ବି ମୁଁ ନିଜେ ଫିଲ୍ କରିଛି। ଆଉ ବାକି ରହିଲା କି ଓଡିଶା ଓଡିଶା କଥା କହିଲେ ତ ମାନେ କୌଣସି ପ୍ରକାର ବି ଖରାପ ହବନାଇଁ କି ଓଡିଶାରେ କଣ ଅଛି କଣ ନାହିଁ କେତେ ମାନେ ତର ଇତିହାସ କେତେ ଆମେ ଓଡିଶା ପାଇଁ କେବେ ଗର୍ବ ଗୌରବ ଓଡିଆ ପିଲାଙ୍କର ପିଲାଙ୍କ ପାଇଁ ଆଉ ଯେମିତିକି ଓଡିଶାର କହିବ ସବୁ କିଛି ଥାଏ ଆଉ ସ୍ପେସିଆଲି ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କି ଚାରି ଧାମ ଭିତରେ ଆମର ଗୋଟଏ ଧାମ ଶ୍ରୀକ୍ଷେତ୍ର ଧାମ ଅ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଠାକୁରଙ୍କ କଥା ଯଦି ଆପଣ କହିବେ ତ ବହୁତ ସୁନ୍ଦର ଚାରି ଧାମ ଭିତରୁ ଗୋଟିଏ ଧାମ ଯେହେତୁ ଅଛି କେବଳ ଯେ ଓଡିଶାର ନୁହଁ ଅନ୍ୟାନ୍ୟ ଦେଶ ବିଦେଶରୁୁ ଲୋକ ଆସନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଏବଂ ଦର୍ଶନ କରିସାରିଲା ପରେ ପରେ ସେ ନିଜକୁ ଅତ୍ୟନ୍ତ ସୌଭାଗ୍ୟ ଲାଭ କରିଥାନ୍ତି ଏବଂ ନିଜକୁ ଅତ୍ୟନ୍ତ ଭାବରେ ଖୁସି ପ୍ରକାଶ କରିଥାନ୍ତି କାରଣ ସିଏ ଜଗତନାଥ ଜଗନ୍ନାଥଙ୍କ ହି ଦର୍ଶନ କରୁଛନ୍ତି। ଆଉ ଯେମିତି କିି ମୁଁ କହିବି ମୁଁ ଶେଷ ଥର ପାଇଁ ଯାଇଥିଲି ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମତେ ବହୁତ ବହୁତ ଖୁସି ଲାଗିଥିଲା ଆକ୍ଚୁଆଲି ସେତେବେଳେ ଯେତେବେଳେ ଆମେ ଗଲୁ ସମସ୍ତେ ସାଙ୍ଗ ହେଇକି କିଛି ବି ଆମର ସେମିତି ଯୋଜନାଥି ଯାଇା ଯିବା ଯାଇକିନା ଠାକୁଙ୍କୁ ଦର୍ଶନ କରିବା ସେମିତି ଆମର ମାନେ ମାନେ ସଡ଼ନଲି ପୁରା ଯୋଜନା କଲୁ କି ଚାଲ ଆଜି ଯିବା ଠିକ ଅଛି। ତ ଆମେ ସଡନ ବାହାରିଲୁ ହୁଁ। ସଡନ ବାହାରିଲୁ ବାହାରିଲା ପରେ ବାଇକି ରେ ହିଁ ଆମେ ଯାଇଥିଲୁ। ଚାରି ଜଣ ପିଲା ଦୁଇଟି ବାଇକ ନେଇକି ଆମେ ଯାଇଥିଲୁ ଆଉ ଠାକୁରଙ୍କୁ ଦର୍ଶନ କଲୁ ଦର୍ଶନ କଲା ତାପରେ ପ୍ରଥମେ ତ ଠାକୁ ରଙ୍କୁ ଦର୍ଶନ କରିବା ପୂର୍ବରୁ ଘରୁ ଆମେ ମାନେ ଫ୍ରେଶ ଗାଧେଇକି ଯାଇନଥିଲୁ ତ ପ୍ରଥମେ ଆମେ ଯୋଜନା କରିଥିଲୁ କି ଯେ ଯାଇକିନ ସମୁଦ୍ର କୂଳରେ ଆମେ ଗାଧେଇବା। ଆ ତ ସେଠି ଯାଇକି ପହଞ୍ଚିଥିଲୁ। ପ୍ରଥମେ ସମୁଦ୍ର କୂଳରେ ସେଠି ଯାଇକି ପହଞ୍ଚିଲା ପରେ ମଦ ଭକ୍ତ ମାନଙ୍କ ର ଗହଳି ମଧ୍ୟ ଥିଲା ବହୁତ ସାରା ଲୋକ ଥିଲେ ଗାଧା ଗଧି କରିଥିଲେ ବହୁତ ଏନଜୟ କରିଥିଲେ ଆମେ ପ୍ରଥମେ ସେଠି ଚାରିଜଣ ପିଲା ଗାଧା ଗାଧି କରିଥିଲୁ ଆସିଲା ପରେ ବହୁତ ଫଟୋ ଉଠେଇଥିଲୁ ମଜ ମସ୍ କରିଥିଲୁ ତା ପରବର୍ତ୍ତୀ ମୁହୂର୍ତ୍ତରେ ଠିକ ଆଉ କିଛି ବି ଯୋଜନା ନ କରିକି। ଆ ପ୍ରଥମେ ଆମେ ଚାହିଁଥିଲୁ କି ଯାଇକିନା ଠାକୁରଙ୍କୁ ଦର୍ଶନ କରିବା କାରଣ ସବୁବେଳ ପାଇଁ ସବୁଦିନ ଯେମିତି ଭିଡ ବି ହୁଏ ସେଦିନ ବି ସେମିତି ଭିଡ ହେଲା। ତ ସାଙ୍ଗେ ସାଙ୍ଗେ ସବୁ କାମ ସାରିକି ମନ୍ଦିରକୁ ଆମେ ବାହାରିଥିଲୁ। ମନ୍ଦିରକୁ ବାହାରିଲା ପରେ ସେଠି ଗଲା ପରେ ବହୁତ ଭିଡ଼ ଥିଲା ଯାଇକି ଠାକୁରଙ୍କୁ ଦର୍ଶନ ବହୁତ ଟାଇମ୍ ଲାଗିଲା ଦର୍ଶନ କରିବା ପାଇଁ ଆ ତ ତାପରେ ଧୀରେ ଧୀରେ ଲାଇନି ଲଗେଇକି ଆମେ ଧୀରେ ଧୀରେ ଧୀରେ ଧୀରେ ଯାଇକିନା ଦେଖିକି ଆସିଥିଲୁ। ଏବଂ ଅଭଢା ଖାଇଥିଲୁ ଏବଂ ବହୁତ ଶାନ୍ତି ଲାଗିଥିଲା ବହୁତ ବି ଖୁସି ଲାଗିଥିଲା ସେଦିନ ଦିନ ଟା ବହୁତୁ ଭଲ ଥିଲା। ଆଉ ତମେ କେବେ କଣ ଲାଷ୍ଟ କୋଉଠି ବୁଲାବୁଲି କରି ଥିଲା।
ବହୁତୁ ସୁନ୍ଦର ଲାଗିଲା କି ତମେ ପୁରୀ ଯାଇଥିଲ ଗୋଟେ ଅନୁଭୂତି ମୋ ସହିତ ଓ ସେ ଅନୁଭୂତି କୁ ସେୟାର୍ କଲ ଶୁଣିକି। ମୁଁ ମଧ୍ୟ କହିବାକୁ ଅତ୍ୟୁକ୍ତି ହବନି କିଛି ଦିନ ପୂର୍ ବୁରୁ ମୁଁ ମଧ୍ୟ ଲାଷ୍ଟ ପୁରୀ ହିଁ ଯାଇଥିଲି। ଆଉ ଆଉ ପୁରୀଠୁ ପରେ ମୁଁ ମୋ କର୍ମକ୍ଷେତ୍ରକୁ ଫେରିଲା ପରେ ଆଉ କୁଆଡ଼େ ବି ମୁଁ ଯାଇନି ବୁଲାବୁଲି କରିବା ପାଇଁ। ଯାହା ଖାଲି ଏବେ ମୁଁ ଯୋଉଠି ରହୁଛି ମାନେ ତେଲେଙ୍ଗାନାରେ ତ ସେଇଠି ହିଁ ଯାଇ ଥିଲି, କିନ୍ତୁ ଲାଷ୍ଟ କହିବାକୁ ଗଲେ ମୁଁ ଓଡିଶାରେ ପୁରୀ ହିଁ ଯାଇଥିଲି। ତ ଏଠି ଗୋଟେ ଭଲ ମନ୍ଦିର ବିଷୟରେ କହିବି ଯୋଉଟା କି ମୁଁ ଏବେ ରିସେଣ୍ଟଲି ହିଁ ଯାଇଥିଲି। ଏଠି ଗୋଟେ ମ ମନ୍ଦିର ଅଛି। ହଁ ଏକ୍ଚୁଲି ବାଲାଜୀଙ୍କ ମନ୍ଦିର କହିବାକୁ ଗଲେ ତ ବାଲାଜୀଙ୍କ ନାଁରେ ମାନେ ହନୁମାନ ମନ୍ଦିର ଯୋଉଟା କି ବାଲାଜୀ ବୋଲି କୁହନ୍ତି। ତ ସେଇ ମନ୍ଦିରର ନାଁ ହଉଚି ଚିଲକୁରୁ ବାଲା ଜୀ ବୋଲି ତ ସେ ମନ୍ଦିର ଗୋଟେ ଗାମ ଗ୍ରାମ ଭିତରେ ଅବସ୍ଥିତ ଅଛି। ଆଉ ସେ ମନ୍ଦିର ର ନାଁ ବହୁ ତ ଅଛି, ଯେମିତି ଆମ ପୁରୀରେ ଜଗନ୍ନାଥଙ୍କର ବହୁତ ମହିମା ଅଛି ତ ସେଠି ସେମିତି ସେ ମନ୍ ନ୍ଦିରର ମଧ୍ୟ ବହୁତ ମହିମା ଅଛି ସେମାନେ ସେଠିକାର ଯୋ ଲୋକ କୁହନ୍ତି ଆଉ ଏଠିକାର ଯୋଉ ପ୍ରଥା ଚାଲିଚି। ତ ଯଦି ଆପଣଙ୍କର କିଛି ଆଶା ଅଛି ଯୋଉଟା କି ପୂରଣ ହଉନି ବା କେବେ ପୂରଣ ହେଇନି କିମ୍ବା ଆପଣ ଚାହୁଁଚନ୍ତି ଯେ ଆଶାଟା ମୋର ଜଲଦି ପୂରଣ ହେଇଯାଉଁ। କିଛି ବି ଯଦି ଆପଣଙ୍କର ଇଚ୍ଛା ଅଛି ତେଣି ଆପଣଙ୍କର ଚାକିରି ନେଇକି କୁହନ୍ତୁ। ଆପଣଙ୍କର ପାଠ ପଢା ନେଇକି କୁହନ୍ତୁ। କିମ୍ବା କୌଣସି ଜାଗାକୁ ଯଦି ଆପଣ ବୁଲିବାକୁ ଯିବେ ଯଦି ଆପଣଙ୍କର ସେମିତି କିଛି ପ୍ରକାର ରର ଇଚ୍ଛା ଅଛି ତ ସେ ଇଚ୍ଛାକୁ ମନରେ ଧରି ଆପଣଙ୍କୁ ଯାଇକି ପ୍ରଥମେ ସାତ ଥର ତ ସେ ଠାକୁରଙ୍କ ଚାରିପିଟି ବୁଲିବାର ଅଛି ସେମାନେ ସେଠି ଏ ଖାତା ପ ମାନେ କାଗଜ ମଧ୍ୟ ଦଉଚନ୍ତି ଯେ ଆପଣ ସେଟା ଲେଖିକି ଆପଣଙ୍କର ଇଚ୍ଛାକୁ ଲେଖିକି ତାଙ୍କ ପାଖରେ ରଖି ଖିବେ। ତ ସେମିତି ତାଙ୍କର ପ୍ରଥା ଗୋଟେ ଅଛି ତ ମୁଁ ଏବେ ସେଇଟା କୁ ଯାଇଥିଲି ସେ ଜାଗାକୁ ବୁଲିବା ପାଇଁ ମୋତେ ବହୁତ ଭଲ ଲାଗେ। ଗିଲା, ଆଉ ସେଠିକାର ଆଉ ଗୋଟେ ପ୍ରଥା ମଧ୍ୟ ଯେ ଆପଣ ଆମେ ଯେମିତି ସବୁବେଳେ ଭଗବାନଙ୍କୁ ଜୁହାର ହେଲା ବେଳେ, ତାଙ୍କୁ ପ୍ରଣାମ କଲା ବଳେ ଆଖି ବନ୍ଦ କରି ପ୍ରଣାମ କରନ୍ତି ବଟ୍ ତାଙ୍କର ସେମିତି ନାଇଁ ଆପଣ ଯେତେବେଳେ ବି ତାଙ୍କୁ ପ୍ରଣାମ କରିବେ ଭଗବାନଙ୍କ ଆଖିରେ ଆଖି ମିଶେଇକି ତାଙ୍କୁ ପ୍ରଣାମ କରି ବାର ଆଖି ବନ୍ଦ କରିକି ନୁହଁ। ସେଠି କ୍ଲିୟରଲି ସବୁ ବୋର୍ଡ ରେ ଲେଖା ଯାଇଛି ଯେ ଆପଣ ଆଖି ଖୋଲିକି ତାଙ୍କୁ ପ୍ରଣାମ କରିବେ ବୋଲି। ତ ମୋତେ ସେଇଟା ଗୋଟେ ବହୁତ ଭଲ ଲାଗିଲା ଯେ ମତେ କିଛି ନୂଆ ଜିନିଷ ସେଠୁ ଶିଖିବାକୁ ମିଳିଲା। ତ ମୁଁ ମଧ୍ୟ ଯାଇଥିଲି ମୋ ମୋର ଏକ ବନ୍ଧୁଙ୍କ ସହିତ। ଆଉ ମୋର ଅତି ପ୍ରିୟ ବନ୍ଧୁ ଥିଲେ ତାଙ୍କ ସହିତ ମୁଁ ଯାଇଥିଲି ସେଠିକି। ଦେ ଖିଲି, ସେ ମନ୍ଦିର ଦର୍ଶନ କଲି। ମୋତେ ବହୁତ ଭଲ ଲାଗିଲା। ଅଲଗା କିଛି ଜିନିଷ ମଧ୍ୟ ସେଠୁ ଦା-ଜାଣିବା କୁ ପାଇଲି। ତ ମୁଁ କହିବାକୁ ଗଲେ ଏଇ ଅଳ୍ପ ଦିନ ଭିତରେ ମୁଁ ସେଇଠିକି ହିଁ ଯାଇଥିଲି।
ନିହାତି ନିହାତି ବହୁତୁ ସୁନ୍ଦର ଥିଲା ଯେମିତି କହେ ସେ ବାଲାଜୀଙ୍କ ମନ୍ଦିର ଯାଇକିନା ଏମିତି ଦର୍ଶନ କରିଛନ୍ତି। ଆଉ ଓ ଯୋଉଟା କହିଲେ କି ଆଖି ଖୋଲା କରିକି ଠାକୁରଙ୍କୁ ଠାକୁରଙ୍କ ଆଖି ସହିତ ଆଖି ମିଶେଇକି ଆପଣଙ୍କର ଯାହା ବି ଥିବ ପ୍ରାର୍ଥନା ସେ ସବୁ କହିବେ। ସେଇଟା ବି କୋ ବହୁତ କିଛି ଅଲଗା କି ଆମର ଆମ ରାଜ୍ୟ ତମ ରାଜ୍ୟ ସେ ରାଜ୍ୟ ବିଷୟରେ ଯଦି କହିବାକୁ ଗଲେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅ ଯେମିତି କହିଲେ କିଛି ନୂଆ କିଛି ଶିକ୍ଷା ମିଳିଲା ନିହାତି ଭାବରେ ଶିକ୍ଷା ମିଳିଥାଏ ଆପଣ ଯେ କୌଣସି ଜିଲ୍ଲାରୁ ଜିଲ୍ଲା ବି ମଧ୍ୟ ପରିବର୍ତ୍ତନ କଲେ ବି ତାଙ୍କର କିଛି ଅଲଗା କୌଣସି ଜିଲ୍ଲାରେ ଅଲଗା ତାଙ୍କର ଖ ପ୍ରଣାଳୀ ଅନ୍ୟ କୌଣସି ଜିଲ୍ଲା କୁ ଗଲେ ସେମିତି ଖାଦ୍ୟ ପ୍ରଣାଳୀ ଏବଂ ତାଙ୍କର କଥାବାର୍ତ୍ତା ଯେମିତି ଟିକେ ଅଲଗା ହେଇଥାଏ ସେମିତି ଯେମିତି ରାଜ୍ୟ ବାହାରକୁ ବି ଗଲେ ସବୁ କିଛିରେ ବି କିଛି ପରିବର୍ତ୍ତନ ଦେଖା ନିହାତି ଭାବରେ ଦେଖା ଦେଇଥାଏ। ଆଉ ଯୋଉଟା କି କହିଲେ ଅ ସେମିତି ସବୁ ରାଜ୍ୟ କେବଳ ଯେ ଓଡ଼ିଶା ତେଲେଙ୍ଗାନା ସେମିତି କିଛି ରା ଭିନ୍ନ ଏବଂ ଅ ବହୁତ ଲୋକ ସାରା ବହୁତ ଭକ୍ତମାନେ ଆସିକି ଦର୍ଶନ କରିଥାନ୍ତି ସେଇ ଫେମସ ଯୋଉଟା ହେଇଯାଇଥାଏ ଆ ଯେମିତି ଓଡିଶାର ପୁରୀ ଅ ଠିକ ଅଛି ସେମିତି ବହୁତ ସ ଜାଗା ଥାଏ ଲାଗି ବହୁତ ମାନେ ଲୋକଙ୍କୁ ଜଣାଶୁଣା ଏବଂ ସେଠି ବହୁତ ବହୁ ଦିନ ଧରିକି ଚାଲିଥାଏ ଲୋକମାନଙ୍କର ଭିଡ ଠିକ ଅଛି ଆଉ
ନିଶ୍ଚିତ ଭାବରେ ତ ଆମକୁ ମଧ୍ୟ ନୂଆ ନୂଆ ଜାଗା ଯେମିତି କହିଲେ କି ସବୁ ଧର୍ମର ଯାଟ ସ୍ତ୍ରୀ ଲୋକମାନଙ୍କର କିଛି ଅଲଗା ଅଲଗା ନିୟମ ଥାଏ ଭଗବାନଙ୍କୁ ପୂଜା କରିବାରେ
ତ ଆମକୁ ମଧ୍ୟ ସେଗୁରା ଶିଖିବାକୁ ପଡିବ ଯେମିତି ଆମର କିଛି ଅଲଗା ରୀତି ନିତି ରହିଛି ଆମ ଭଗବାନଙ୍କୁ ପୂଜା କରିବାରେ ସେମିତି ମଧ୍ୟ ବିଭିନ୍ନ ପ୍ରକାର ଲୋକଙ୍କର ବିଭିନ୍ନ ପ୍ରକାର ପ୍ରଣାଳୀ ରହିଛି ତ ଆପଣ କିଛି ନୂଆ ମନେ ଜିନିଷ କିଛି କେବେ ଶିଖିଛନ୍ତି ଜୀବନରେ ମାନେ କିଛି ନୂଆ ଜିନିଷ କିଛି ଜାଣି ଆରେ ଆମର ତ ଏମିତି ହଉନି ସେଠି କେମିତି ହଉଛି ସେମିତି କିଛି ଆପଣଙ୍କର ଯଦି ଅନୁଭୂତି ଅଛି ତ ଆମେ ମଧ୍ୟ ଜାଣିବାକୁ ଚାହିବୁ
ଆ ନାଇଁ ସେମିତି କିଛି ମୁଁ ତ ଯେହେତୁ ମାନେ ସେ ସବୁ କଣ ମୋ ଅ ଦୁନିଆରେ ମୁଁ ହିଁ ଠିକ ଅଛି ତ ଅନ୍ୟ କୌଣସି କରିବା ଠିକ୍ ନୁହେଁ ଏମତି କରିବାଟା ଠିକ ତ ସେସବୁ ବିଷୟରେ ମୁଁ ବେଶୀ ଧ୍ୟାନ ଦିଏ ନାହିଁ